ହଁ
ଆଲୋ ହୁଁ କହ।
ଏତନ
କଣ ରାନ୍ଧିବେ ଆଜି
ଆମର ଆଜି ଘାଣ୍ଟ ହୋଇଥିଲା କଦଳି ଆଳୁ ଭଜା ଆଉ ଅଣ୍ଡା ରାତିରେ ଭୋଜି ଅଛି ତ
ଉଁ ହୁଁ ହୁଁ।
ଯାତ ହୁଁ କାଲି ଜନ୍ମଦିନ
ଉଁ ହୁଁ।
ହଁ
ଏଇ କଣୀୟ ବାହାର ରନ୍ ଦେହନା ଖାଇବା
ନା ହଁ ବାର ରଖା ଆ ବାାର ବାା ଜଣ କଛନ୍ତି ପଞ୍ଜାବା କଣ କହୁଚି ପଢିବାକୁ
ହୁଁ।
ହଁ ସେ ଏପଟେ ସେପଟେ
ହଁ ହ ପିଲା ପ୍ରାୟେ ସମୟ ଆସି ପାରେ ନା ଉଁ ପିଲାସବୁ ଆଇଲେ ଖାଇ
ହୁଁ ଖାଇଛିି ଖାଇ ଦେଖି ଖାଇବେନି ତାଙ୍କର କଣ ଛୋଟ ଛୋଟ ପିଲା ଯଦି ହଁ। ଓହୋ।
କଣ ଗିଫ୍ଟ ଦଉଛୁ?
ମୋ ଟୁଲ ବକ୍ସ ଦେଲୁ।
କି ଟୁଲ ମୋ?
ବକ୍ସ ଟୁଲ ବକ୍ସ ଟୁଲ ବକ୍ସ। ବାଇକ୍ କାର ସବୁ ସବୁ ତିଆରି କରିଦଉଛି ନା। ତାର ସାଇକେଲ ସବୁ ତିଆର କରିଦଉଛି।
ଏବେ ଦିଜଣ ମିଶି ଇଏ କରିବେ।
ଆଉ ଛୋଟ ଛୋଟ କାର୍ଯ୍ୟ ସିଏ ଭାଙ୍ଗି ଗଲାଣି ତିଆରି କରି କରି।
ଭାଙ୍ଗି ହେଲା କି?
ତିଆରି କରିଥିଲେ ତ ମାର୍କଣ୍ଡ ବାଡେଇ ବାଡେଇ।
ମା ସ
ନାଇଁ ନା ମାଛକୁ ବାଡେଇ ବାଡେଇ ପାର୍ଟ ପାର୍ଟ ପାର୍ଟ ହେଇଚି ଉପର ତଳର ଗୋଟାକେ ତଳ କଭର୍ ଗୋଟା ବାଡେଇ ବାଡେଇ ବୋଲି କଣ ଗୋଟାକେ।
ସେ ହାତଟା ଏତେ ବଡ ନହିଲେ।
ଅଛି ଅଛି ଚାଲିଟେ ବି ଅଛି ଯେ। ଅଛି ବାଡେଇ ବାଡେଇ। ଓହୋ।
ହଁ।
ହୁଁ। ଆଚ୍ଛା ପିଆଜକୁ କର୍ନ ଫୋଲରେ
ଆଜି ଯାଇଥିଲି ନେଇକି ସେଥିରେ ଦଶଟାବେଳେ ବାହାରିଲି ଗଲି ଦେଇକିରି ମେଡ଼ିକାଲ ଗଲୁ। ସେଇଠି ପିଲାକୁ ଦେଖେଇଲିି। ତ ଡକ୍ଟର କହିଲା ସବୁ ଭଲ ଅଛି ବୋଲିକି ସିଏ ଦାନା ଦାନା ହେଇ ନ
ହୁଁ ହୁଁ।
ହଁ। ହଁ ସେଟା ସବୁ ଖରାଦିନ ବୋଲିକିନା ଆଉ ଝାଡା ସେମତି ହ ତ ହଁ ଆଉଛନ୍ତି। କିଛି ଅସୁବିଧା ନାହିଁ କହିଲେ। ସେ ଗୋଟେ ଥର ପାଣି ଯାଉଛି ଗୋଟେ ଥର ଚେକା ଚେକା ଯାଉଛି ଖାଲି ପାଣି
ଯୋଉ ଟାଇଟ୍ ଖାନା ଖାଉଛି
ଅଁ ନାଇଁ ପାଣି ପିଉଛି। ଆ ଆମା କହୁଥିଲେ ଆମର, ଆଣ୍ଠୁ ରଖୁଛି ନାଇଁ କି
ସେ ଆ ନା ଝାଡ଼ା ଅଛିି ନା କଣ? ଆଣ୍ଠୁ ମାନେ ଗୋଡ କାଢୁନି, ଆଣ୍ଠୁ ପକେଇ କିରି
ହଁ ଉଠୁଛି ଆଣ୍ଠୁ ସେଟା କହିଲ ମମି ଆ ସେଟା କହୁନ। ସେଥିପାଇଁ ଟିକେ ପାଣିଆ ଯାଉଛି।
ଏଇଟ ବି ଟିକେ କମି ଯାଇଛି ଯେ
ହୁଁ
ପଚାରିନି ସେଇଟା। ସାତ କିଲୋ ଛଅଶ, ପାଞ୍ଚଶହ। ସାତ କିଲ ନଅଶହ ଥିଲା ସାତ କିଲୋ ପାଞ୍ଚଶହ ଅଛି।
ହୁଁ
ତ ସେ କହିଲା ଏବେ ଏମିତି କମୁଥିବ, ବଢ଼ୁ ଥିବ। ଦେର ବର୍ଷ ଯାଇ ସିମ୍ ତା କଣ ହବ ଦେଢ ବର୍ଷ ପରେ
ହୁଁ ହୁଁ
ଚାଲିବା, କଥା ହବା। ସେମ ସେିକାା ହବ ବୋଲି କ ନା ଖାଲି ଭିଟାମିନ୍ ଡି ଥ୍ରୀ ଟା ଡି ଟାକଦଲା ପିଲା ଦଉଛି।
ହଁ
ସୁଜାଇନ ଦେଓ ମଲ୍ଟିଭିିଟାମନ୍ ପଚାରିଲି, ଆ ଏ ଠୁ ଜେଡ ମଲ୍ଟିଭିଟାମିନ କିଛି ଦରକାର ନାହିଁ, ପିଲା ସୁସ୍ଥ ଅଛି।
ହୁଁ।
ହୁଁ
ହଁ ଭାନ
ହ
ଚିନେ ସେ ସି
ହୁଁ।
ବସି
ହଁ ଆମକୁ ତ ଡାକୁନୁ। ଆ ଟିକୁ ଆଉ ମୋ କେକ୍ ପଠେଇଦବୁ ହେଲା।
ହଉ ଠିକ୍ ଅଛି।
କେହିବେଳେ ଡାକୁନ।
ନାଇଁ ନାଇଁ
ହେନେ କେକ୍ ଟିକେ ପଠେଇ ଦେ ତା ସାଙ୍ଗ
ଦଶଟା ବାଜିଲେ ବନ୍ଦ କରିବ ଯାଅ। ବଡେ ଗାର୍ଲ ଥୋଡିନା ବାହାରକୁ ଆଇବେ
ଆଜି ପଳେଇ ଆଇଲ କି?
ଓହୋ ହଁ ଏୟାକୁ ଛୁଟିରେ ଆସିଛି। ଗୋବାଲ
କଣ ଗଲେ?
ବୁଲୁ କଲମ ବୁଲୁ କଲମ। ନା
ହୁଁ। କିନ୍ ଜାଣା ମୋତେ ଫଟୋ ପଠେଇବୁ ତ।
ହଁ ଠିକ୍ ଅ ଆଉ ଡବଲ୍ ସିଲେଇ ମାରିବି କଟନ୍ ତାଟ କଟନ୍ ଟା ଟିକେ ଚିପି ତାହେଲେ ଡବଲ୍ ସିଲେଇ ମାରିଲେ ଆଉ ୟୋଲ ବେକାର ସେଟାକୁ କାଟି ଦେବେ କଣ?
ମୋତେ ଯେଟା ପଠେଇଥିଲୁ ସେଇଟା ଆଣିଲ କି?
ହଁ ହଁ
ଅଁ, ହଁ।
ବଢିଆ ହେଇଛି।
ସେଇ କଲରା ତ ଯୋଉଡା ମୁଁ ଦେଇ
କୋଉ
ଏମାନେ ଯୋଉ ତା ପାଖରୁ ଯେ ଆଣିଥିଲୁ ଡ୍ରେସ୍ ଟା।
ନାହା ସେ କଲର୍ ଟା
ଡବଲ୍ ସିଲେଇ ମାରିବା ପାଇଁ ତୁ ଯିବୁ ନାଇ ତା ଘରୁ?
ହଁ ଯିବି।
ଉଁ ଗଲେ ସେ କଣ କଣ ଡ୍ରେସ୍ ଆଣିଚି ଦେଖ। କହିଲା ମୋତେ ତତେ କହି ଦେ ବୋଲିକି। ଡ୍ରେସ୍ ଜାଗା ଆସିଚି ଆଉ। କି ନାଇଁଟି ଗୋଟେ କଣ ନା କହିଲା ହେଲା।
ଓ, ନାଇଟି
ମୋତେ କହିଲା ସେ ଆସିନେ ନବୁ। ମୁଁ କହିଲି ସେ ସିଏ ତ ସ୍ଲାକ୍ସ ବଲେ ଏଙ୍କେଲ୍ ଲେନ୍ଥ ପିନ୍ଦୁଚି ମୁଟା ମୁଟା।
ତିନିଶହ ଟଙ୍କା ନେଖେ ଆଣୁଚି ତାର ସେ। ଆଉ ମୁଁ ତ ସ୍ଲାକ୍ସ ପିନ୍ଧୁନି ମୁଁ ପଟିଆଲା ପ୍ୟାଣ୍ଟ ଟାକ ପିନ୍ଧୁଚି। ତ ମୁଁ ତ ଦଉଥିଲି ସିଲେଇଆକୁ ତୋମେ ଜାଣିଚ? ତାନେ ହଁ ହଁ ପଚାଶ ଟଙ୍କା ଲେଖେ ମିଟର ପଡିବ। ତିନି ମିଟର ଚାରି ମି ଟର ସେ ତ ହେଇଯିବ। ଆଉ ଆଣିବୁ ହେରି ମୁଁ ଜାଣେ ହଁ କହିଲି ତ ହଁ, ଲେସ ହଁ ଆଡ଼େ ଗାଡି ଚଲାନ୍ତି।
ଆଉ
ଏ ଔଷଧ ଆମମାନଙ୍କର ସରିଯାଇଛି କହିବା କୁ କାଲି ମାନେ ତମେ କହିଦିଅ ଅ ଆଣିପାରିଲି ମାନେ ମୁଁ କହିଲି । ମତେ ମନ ବି ନଥିଲା ପରେ ସତୁଆ ବେଲୁରୁ ତମେ ଆଗ ତାଙ୍କର ମ୍ୟାନେଜର ଆସିଥିଲେ। ତାଙ୍କର ମ୍ୟାନେଜର ଆସିଥିଲା।
ହୁଁ ପୋନା ଯୋଗୁଁ ଓହୋ।
ସେଥିପାଇଁ ଆ ଟିକେ ଜଲଦି ପାଞ୍ଚଟା ଛଅଟା ଭିତରେ କହିଲା ତାଙ୍କ ସେ କହିଲେ ସେ ଆଣିଦେଇଥିଲେ । ଗଲାରୁ କହିବାର ଅଛି ଖାଉଛନ୍ତି ତ?
କାମ ନାଇଁ କିରେ ଆସିଲୁ ଏଇଆଡ଼େ?
କଣ ସେ
ସେ ରାତି ରେ କାମକିଛି ନାହିଁ କି?
ଆଜି ରବିବାର ପା ଛୁଟି।
ଓହୋ । । ତେ ଦଉଛି । ଆଙ୍କୁ ଆକୁ ପ କେତେ ରକ୍ତ ତାକୁ ଏକା ଦେଇଚି ସେ କହିବେ
ଓହୋ ହଁ ହେଲା।
ତମ ବାବା କୁ ନ କହିକି ପଳେଇଚ ଏଇୟା
କହାକୁ?
ଉଁ
ବାବା ଙ୍କ ନା କି କଡ଼ି ଦେ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
ବାବା ତ କହିଥିଲୁ ବାବା କାହିଁ କିଛି କହିଲେନି ସେପଟେ ସେତିକି ଭିତରେ ଅଛି ବୋଲି ହ ଆଉ ତାଙ୍କେ ଏଗାର କହିଲେ ଆଉ ଏଗାର ଗୋଟେ ଦେଖେଇଲା ଆଉ
ହୁଁ।
ତାପରେ ସେ ସଞ୍ଜୀବ ନା ସଂଗ୍ରାମ ନା କଣ ସନ ଦେବ ସଂଗ୍ରାମ ନା କଣ ନା ଜନେଇକି ମତେ କ
ବାବା କହିଲ ମ ବାବା କହିଲେ ମତେ କିଛି କହିିଲେ କିଛି ନାଇଁ ପଳେଇଲେ।
। କଣ କହିଲେ?
ସାଉଣ୍ଡ ହୋଉଛି ରଖେ। କଣ କହୁଚି? ।
ଆମେ ଥିଲା ଏଇନା ନା
ହୁଁ।
ହେଇ ଏଇ ଟିକେ ସେ ପାଇଁ ପଳେଇଥିଲେ ତ ମତେ ଏତେ ଖାଇଚା ଶୁଣି ଚିଲ ଓହୋ। ହଁ ହଁ ହୋଉ।
ହୁଁ।